ଅହ ଆଁ। ଆବେ ଏଇଟା ମୁଁ କଣ ବିଷୟ ପଢିଲା ଭଳିଆ ଲାଗୁଚି ମୁଁ।
କଣ କୋଉଚୁ।
ଯାହା ଆଣଲୁ ଗଲି ଆଡୁ ଛାଡୁ କମ ହେରା ପଢି ହବନି। ହାଲୋ।
ମୋର ଲେଖା ହେଇଚି ଯାହା ପଢ।
ତୁ ତୁ ପଢ ଫାଷ୍ଟ। ମୁଁ କହିବି କି? ହାଲୋ।
ହଁ।
ମୁଁ କହିବି।
ହୁଁ ଆ ଲାଉଡସପିକର ଦେଇ ହବନା ଏଇଟାରେ।
ଇବେ ତୁ ଆସ୍ତେ ଆସ୍ତେ ହୋଉନୁ।
ଲାଉଡସପିକର ଆସୁନି।
ଏ ଆରେ ଯୋଉ ଆମେ ଯୋଉ କାଲି ଯାଇଥିଲେ ମ ଇଆଡେ।
ହୁଁ।
ଦେଖିଲୁ ଜାଗାଉରା ସବୁ କିଏ ଦେଇଚି।
ହଁ।
ଭଲ ହେଇଚି।
ଭଲ ହେଇଛି।
ଆଉ ତୁ ଯୋଉ ଲଗେଇକି ବଇଚି ଫ୳୲ନଟା ଶୁଭା ଯୋଉ ଇଏ ହବକି।
ଫ୳୲ନଟା ସବୁଚି
ଆଉ ଫ୍ୟାନ୍ ଟା ଲଗେଇଲେ ଯାହେଲେ ଫୁ ଫୁ ପବନଟା ହବ ଟିକେ।
ହବନି ତାହେଲେ ନା କଣ?
ହେଟା ବନ୍ଦ କରିଦେ ହଁ ଚଳିବ।
ହଉ।
ଆଉ ଏଇ ଯୋଉ ପାର୍କ ଆଡେ ଯାଇଥିଲୁ ମ କାଲି।
ଆରେ ଯାହା ଲେଖା ହେଇଚି ପଢିଦେମ।
ନାମ ହେରା ହେଇପାରିବନି ମୁଁ ତତେ କହୁଚି ଆଡେ ସାଡେ ତୁ କହ କଥା।
ହଉ।
ଏଇ ଯୋଉ ଯା ଯାଇଥିଲୁ ପାର୍କ ଆଡେ।
ହଁ ପାର୍କ ଆଡେ ଯାଇଥିଲ ଯୋଉ
ଦେଖିଲୁ ଜାଗା।
ହଁ ଜାଗାରା ବଢିଆ ହେଇଚି ପୁରା ମସ୍ତ ହେଇଚି ପୁରା।
ବଢିଆ ହେଇଚି।
ଆହୁଁ ସ ଆରେ ସନ୍ଧ୍ୟାବେଳେ ଯିବା ପାର୍କ ଆଡେ କି?
କଣ କହିଲୁ?
ସନ୍ଧ୍ୟାବେଳେ ପାର୍କ ଆଡେ ଯିବା କି?
ଆରେ ଏମିତି ଟା ପ୍ଲେସ ନା ଧରିବୁନିକି ଯିବା ବୋଲି ଆଡେ ସାଡେ।
ଓହୋ ହୋ ଆଉ ଯିବା ଇଆଡେ।
ନା ପ୍ଲେଶ୍ ବେସି ଧରନି ମୁ ଆଉଥରେ କୋହୁଚି ହେଟା ଶୁଣୁ।
ହଉ ହଉ।
ଆରେ ଖାଇ ସାରିଲୁଣି?
ହଁ ଖାଇ ସାରିଲିଣି ପରା ଏଇନା ଖାଇକି ଆସୁଚି ଘରୁ। ଏଇନା କୋଠଘର ବସିଚି ଆଉ।
ତୁ କଣ ଖାଇଲୁ?
ଖାଇଲି ତଘରେ କରାହେଇଥିଲା ଭାତ ଡ଼ାଲି ଆଉ ଏତିକି ଆଉ।
ଆଉ କଣ?
ଏତିକିତ ଆଉ ଏତିକି ତରକାରୀ ଫରକାରୀ କରାେଇଥିଲା ଘରେ।
ଏତିକି ଖାଇଲୁ?
ହୁଁ।
ଆଉ କିଛି ଖାଇପାରିଲୁନି?
ଓ ସାହାଯ୍ୟ କର ତୁ କଣ ଖାଇଲୁ?
ମୁବି ସେଇ ଭାତ ଡ଼ାଲି ଖାଇଚି ଆଉ।
ଆଉ କଣ କରୁଚୁ ଆଉ କଣ କରୁଚୁ ଏଇନା ଆଉ?
ମୁଁ।
ହୁଁ।
କିଛି ନାହିଁ ବାଇଚି ଏଠା ଆଉ କଣ କରିବି।
ଆଉ। ଆଉ କାଲି କୁଆଡ଼େ ଯିବାର ପ୍ଲାନ୍ ଅଛି କି?
ହଁ ହେରା ଯିବୁ ଟିକେ ବୁଲିତ ଇଆଡ଼େ।
କୁଆଡ଼େତ କହିହବନି।
ହଁ।
ଆଉ।
ଏକାଲି ଯିବାକି ଅମକ ଜାଗାକୁ ଅମକ ଜାଗା।
ହଁ ଅମକ ଜାଗାକୁ ଯିବା ହଁ।
ଯିବା ଜାମୁକୋଳି ଖାଇ?
ଜାମୁକୁୁଳି ଖାଇ ହଁରେ ଜାମୁକୋଳିପା ଆହୁରି ପାଚିକି ପାଚିକି ଶଢ଼ୀ ସାରିବଣି ବୋଧେ
ଆମେ ମଝିରେ ଯାଇଥିଲୁ ନା ଆମେଯୋ ଯାଇଥିଲେ ସେଥିଲାନା ଥିବ ବୋଧେ।
ହଁ ଥବ ବଧେ ଥରେ ଯାଇକି ଦେଖ ଚେକ୍ କଲେ ହୁଅନ୍ତା ନଡ଼ିଆ ପାଣି ନଡ଼ିଆ ବାଡ଼ି।
ଗଲେ ହୁଅନ୍ତା ତାକୁ ଏଯୋଉ କହିବୁ ତାଗାଡ଼ିଟା ଆଣିବ ତାପରେ ଯିବା ଆଉ।
କାହାର?
କାହାର?
ହଁ ରେ ହଁ ହଁ ଠିକ୍ କଥା।
ଦିଟା ଗାଡ଼ି ହେଇଗଲେ ଆରାମସେ ଯିବା ଖାଇ ଖାଇକି ଆସିବା ଲଙ୍କା ଲୁଣ ନେଇଥିବା ଖାଇବା
ଆଁ ରେଡି ଆଉ। ଆଉ ତମ ଯୋଉ ରଜ ପରି ତମେ ଯାଇଥିଲ ରଜ ଦେଖି।
ହୁଁ ଆ କେଥରକ ଆ କେଥର କହିବିକି ଏରା ହୁ ହୁ।
ହଁ ଆଉ ଟିକେ ଶୁଣେ ମୁଁ।
ଭଲ ହେଲାପା ତମେତ କେହି ଗଲନି ଆଉ।
ଆରେ ମାନେ ଝାଲ୍ ମଟର ଖାଇଲ?
ଆଉ ଝାଲ ମଟର ଅ ଝାଲ ମଟର ଖାଇଛି ଦି ତିନି ଥର ଭଳି
ଦହିବରା ଖାଇଲ?
ଖାଲି ଝାଲ ମଟର ଆଉ ଦହିବରା ଇରାଦାରେ ଯାଇଥିଲୁ ଆଉ।
ଓହୋ ଆଉ ଆଉ କଣ ଖାଇଲ?
ଏଟ ଝାଳ ମଟର ଦହିବରା ବାଗ ହେଲାନି ଦହିବରା ଭଲ ବନେଇ ନଥିଲା ସେ ଗୋଟେ ଭଲ ଜାଗାରେ ଖାଇ ଦ ଭଲ ଜାଗାରେ ଖାଇଥିଲେ ହେଇଥାନ୍ତା ତାଛଡା ଭଲ ଜାଗାରେ ବନିନଥିଲ। ସେଉ ଫେଉ ଯୁଡି ହବ ଦେଇଥିଲା ମାତ୍ର ଆଳୁଦମ ଫାଳୁଦମ ଧ ବସିକି ଆ ବାଗ ହେଲାନି
ବାଗ ହେଲାନି।
ହୁଁ।
ଆଉ ସବୁ ଆଉ କଣ କଣ ପଡିଥିଲା?
ଆଉ ଏଇଟା କଣ ରଜ ପାନ ବନେଇକରି କରୁଥିଲେ ପୁରା ଆଉ ଆଉ। ଆଉ କଣ କୀର୍ତ୍ତନ ଫିର୍ତନ ଗୀତ ଫିତ ଗାଉଥିଲେ।
ରଜପାନ ଖାଇଲୁ?
ନା ତା ଚାରିଟାକୁ ଶହେ ଟଙ୍କା
କିଏ କିଏ ଖାଇଲେ?
କେଜାଣୀ ଚାରିଟାକୁ ଶହେ ଟଙ୍କା।
ହଁ ଯେ କିଏ କିଏ ଖାଇଲେ ତମର ପିଲା କିଏ ଖାଇନାହାନ୍ତି?
କିଏ କିଏ ନାଁ ଧରିିବଟି ପରା
ଖାଇଛନ୍ତି ନା ଖାଇନାହାନ୍ତି କହିଲା ଆଉ ଖାଇଛନ୍ତି
ଆ ପିଲା କି ନଥିଲେ ଗାଁରେ ଆ ମାତ୍ର ଦି ଜଣ ଯାଇଥିଲୁ
ଆଣ୍ଠୁ କି ତୁ
ହୁଁ
ଓ ହୋ ଆଉ କଦଳୀ କଦଳୀ ଗାନ୍ଧୀ ଯିବୁ ତମ କଣ ପରା ଚାଲିଥିଲା ଝଗଡା
କଦଳ କାଞଜିବୁ ହଁ ପରା କଦଳୀ କାନ୍ଦିବି ଝଗଡା କରୁଥିଲା କଣ ପାଇଁ ଦଉନି କଦଳୀ ବୋଲି ବୋବା ଆରେ ବବା ହେବା କହିଲେ ବାପା ମାଆଟା ଧରିଲେ ହେବ କି ରେ
ଏା ତ କା ହଉଛୁ
ହୁଁ
ତାପରେ
ଣ ଚାଲିଥିଲା
ହୁଁ
ଝଗଡ଼ା ଚାଲିଥିଲା
ହୁଁ
ଆଉ କଦଳୀ ଖାଇଲୁ
କଦଳିୀ ହଁ ଲମ୍ବା ନବା କଦଳୀ
ତ ଖାଇଲୁ
ଭାଇ ଛୁଟା ଲୋକ ସିଏ ପୁଣି ଥିଲା ଦେଖିବା ପାଇଁ
ସେ ବି ଖ୍ୟା ପାଇଁ ଆଇଥିଲା
ତା ସ୍ତ୍ରୀ କୁ ଧରି ଆଇଥିଲା ହେରି
ସେଇକୁ ଧରିକି ଆସିଥିଲା
ହୁଁ ମୁଣ୍ଡ ଏମ ଡାକୁଛି। ଇଏହେଠୁ ଇଏ ତା ସ୍ତି ସବୁ ମିଶି ମିଶାକି କହିଲେ ଆଉ ଦେଖିବା ପାଇଁ। ଅଟରେ ଆଉ ତାଙ୍କର ତ ଅଟରେ ଆମେ ଟିକେ ପଢ଼ିଥିଲୁ।
ହଁ ତମେବି ତାହେନେ ଯାଇଥିଲ?
ହୁଁ।
ଏ ଯୋଉ ଭିଡିଓ ଟା ଦେଖଉଥିଲୁ ମତେ କିରେ ହେଇଟାକି ଆଉ?
ହଁ ହଁ।
ସେଇ ଭିତରେ ଚନ୍ଦନ ଭାଇ ଯୋଉ ଇଏ ହଉଥିଲା।
ହୁଁ ହୁଁ।
ଅ ହ।
ଆରେ ଅଟ ଆସିଲାଏଳୁକୁ ଗୁଟେ ଲୁକଟେ ଆମ ସହିତ ବସିକି ଆସିଲା ଯେ
ହଁ।
ସେଟିକେ ମାଲ ଫାଲ ପିଇଥିଲା ସେଠୁ ବସିକି ଆସିଲା ଯେ ହେଠଉ ଅ ହଠାତ କିତା ଚାଲୁଛି ଗାଡିଟା ସେ ଉହ୍ଲେଇ ପଡିଲା ଯେ ଏରା ସବୁ ମୁହଁ ମାଡିହେଇକି ପଡିଲା ତଳେ।
ଛାଡ଼ିଗ ଲା ମୁହଁ ମୁହଁରା?
ନାଁ ଖାଲି ଉଣ୍ଡି ପଇଲା ଇନ୍ତି କିଛି ହେଇନି ହେଠୁ ଅନେଇକି ରହୁଛି ବେଡ଼ା ଭଳିଆ ଆମକୁ ହସିଦଉଚି କିର
ସିଏ କିଆଁ ଡେଇଁ ପଡୁ ଥିଲାକି?
କେଜାଣି ଚାଲୁଚି ଦେଖୁଚି ଗାଡ଼ିଟା ହେଇଠୁ ପଡିବ ସେଇଠୁ ପୁଣି ମୁୁଣ୍ଡି ପଇଲା ଯେ ହେଠୁ ହ ଅନେଇକି ବେଡ଼ାଭଳିଆ ରହୁଚି ଆମକୁ।
ହିଁ ହିଁ ହିଁ।
ସେ
ତାପରେ ତମେ ତାକୁ ଟିକେ ଉଠେଇଦେଲନି ହସୁଥିଲ ନା?
ଆଉ ଉଠେଇବୁନି ଆମେ ତ ବ ଚାଲୁଚି ଗାଡ଼ିଟା ପରେ ଆମେ କେମିତି ଓଲେଇପଡ଼ିବୁ ହଟାକି ଆମେ ପଡିଥାନ୍ତୁ ।
ସେ ଯା ହଳିଇ ପଡିଲାଟନ୍ତି ନାଇଁ କି?
ଏଇଆଣି ମଦ ବି ନିଶାର ଅଛି ଉ ଓ୍ଲେଇ ବୁଡୁଛି ଦେଖ ବାଟା
ସେ ତମ ସହିତ ଆଇଥିଲା କି? ତମ ସହିତ ଆଇଥିଲା ସେ।
ଆମ ସହିତ ଆଇନଥିଲା ସେ ଫେରିକି ଫେରୁଥିଲା ଦେଖିକି ହେଠୁ ଯେ ସେଠୁ ଆମେ ଆଇଲୁ ଭାରି ତାକୁ ଗାଡିରେ ବସେଇକି ଆଇଲୁ ଭାରି ଆଉ। ଗାଡ଼ି ଚାଲୁଚି ଓହ୍ଲେଇ ଦୋଉ ତାର ଯୋଉ
ଗାଡ଼ିରୁ ଉହଲେ ଚଳନ୍ତା ଗାଡିରୁ ଉଲେହି ପଡିଛି ଆଉ।
ହୁଁ।
ଚଳନ୍ତା କା ରେ ଓହ୍ଲ ପଡୁଛି।
ହଁ
ତାରତ କମ୍ ବହବ ନୁହଁ ତାହେଲେ।
ଠାକୁର ଦର୍ଶନ କରିବା ପାଇଁ ଏତେ ଲୁକ ଯାଇନଥିଲେ, ଆର ଇରାଦାରେ ଅଧିକା ଲୁକ ଯାଇଥିଲେ ପା।
ହଁ ମୁଁ ଜାଣିଥିବିପା ତମ ସାଇ ଲୁକ ତମ ପରା ଏମିତିଆ।
ତ ଆମ ସାହି ମାନେଅଛି ହେରା କେତେ ଆଡୁ ଲୁକ।
ତମ ସାଇ ଲୁକ ଟିକେ ଅଧିକା ମତେ ଲାଗୁଛି ଆଉ।
ଗଣ୍ଡଗୋଳ କଲେ?
ହୁଁ।
କିଏହେଇଠେ ରେ ଗଣ୍ଡଗୋଳ କଲା ଇଏ କରନି ତୋ ନନା?
ଏରା ବିଦେଶ ଆ
ହିଁ ହିଁ ହିଁ ପୁଣି ନାଁ ଧଇଲୁ, ଆଁ। ପଇସା ଦିଏ ମାନେ ହାତରୁ ବାଜିବାର ପୁଅ ଇଆଡ଼େ ମୋଠେ ନହେଲେ।
ହୁଁ
ଏଇ ଗଣ୍ଡଗୋଳ କଲାନା କଲାନି?
ଗଣ୍ଡଗୋଳ କଲାଯେ ହେଠୁ ସବୁ ଲୁକ ଧାଇଁଲେ କିଏ ଗଣ୍ଡଗୋଳ କଣ ହଉଛି ବୋଲି। ଏ ଇ ଗଣ୍ଡଗୋଳାଡ କରିଦେଇଛି ଆଉ ଗୋଟେ ଲୋକ ଟିକେ ଗୋଟେ ମଦ ହେଇକି ଲାଗୁଥିଲାବୁ। ତା ଉପରେ ଆଗୁଆ ବି ଆଗୁଆ ତାସହିତ ଥିଲା
ଏଇ ଦେଇ ପିଟିଲା ପକେଇଲାଡୁ।
ସବୁ ଧରିକିହେଠୁ କୁଟିଲେ ଯେ ସେତା ଇଆ ମୁବାଇଲଟା ହେଠୁ ଛଡେଇ ନେଇଗଲା ଆଉ। ପଛରେ ଆଉଥରେ ଆଇକି ତାକୁ ଘୋଡ ସେଇତାର ଆମ ସସାହିର
ତାର ନେଇଗଲେ?
ମୋବାଇଲ ଛାଡେଇକି ନେଇଗଲା ପା ଆଉଥରେ ପିଟିକି ଆଉଥରେ ମୋବାଇଲ ଧରିକି ବସିଲା ଆଉ।
ପୁଣି ଗଲା ପିିଟିକି ଧରକି ଆଇଲା।
ହୁଁ। ପୁରା ପିଟିଲା ଲାଲୁ ଦୁଆରେ ଜାଣିକି ଲାଗୁଛି ଲାଲୁକୁ ଟେକିହବ ଯେମିତି ଆଉ।
ଓ ହୋ ଏମିତି ତାହେଲେ ସିଷ୍ଟମ୍ ହେଇାଇଛି ତାଲେ ଗାଁରେ।
ହୁଁ
ଓ ହଉ ଆଉ ରଖୁଛି ଆଉ?
ଦେ